ହାଲୋ ଆଜ୍ଞା ସାର୍ ସୁୁପ୍ରଭାତ।
ସୁପ୍ରଭାତ।
କେମିତି ଅଛନ୍ତି?
ଅ ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି ଆଉ କଣ କରୁଛନ୍ତି?
ଏ ଅଛି ଏବେ ଅଫିସ୍ ଅଫିସ୍ ଅଛି ଆଉ।
ଆଜ୍ଞା ଆପଣ ତାହେଲେ ଚାକିରି କରନ୍ତି?
ହଁ ଅଁ ଆପଣ କଣ କରନ୍ତି?
ହୁଁ ମୁଁ ବି ପାଠପଢା ସହିତ ମୁଁ ବି ଚାକିରୀ କରେ।
ଉଁ ହୁଁ।
ଆଉ ଆପଣ ଆଜ୍ଞା।
କୋଉଥିରେ ଅଛନ୍ତି?
ମୁଁ ସିଭିଲ୍ ଇଞ୍ଜିନିୟର।
ହ
ଆଜ୍ଞା। ଆପଣ ଓଡିଆ ତ ପର୍ବପର୍ବାଣୀକୁ ନେଇକି ତ ଆମ ଓଡିଆ ମାନଙ୍କର ଜାଣିଥିବେ କିଛି ଅଲଗା ହିଁ ଇମୋସନ ଯୋଡି ହେଇକି ଥାଏ। ପର୍ବପର୍ବାଣୀକୁୁ ନେଇକି ଆପଣଙ୍କର ସେମିତି କିଛି ମତାମତ ଦେଇପାରିବେ?
ହଁ ପର୍ବପର୍ବାଣୀ ଆମର ତ ଏଁ ସେମିତି ହିସାବ ରେ ଦେଖିବାକୁ ଗଲେ ଉଁ ଉଁ ଓଡ଼ିଶା ଆ ଆମ ଓଡିଶା ର ବାର ମାସ ତେର ପର୍ବ
ଆଜ୍ଞା ଆଜ୍ଞା।
କୁହାଯାଏ। ନେ ଯେମିତି ଆମର ମୁଖ୍ୟ ପର୍ବ ଗୁଡିକ ପର୍ବ ଗୁଡିକ ରହୁଛି ଇ ରଜ ପର୍ବ ରହୁଚି ଏବେ ଉଁ ଏଇ କିଛି ଦିନ ହବ ଆମେ ପାଳନ କଲେ ସାରାଓଡିଶାବାସୀ ସ ପାଳନ କଲେ।
ଆଜ୍ଞା।
ରଜ ପର୍ବ ହଉ କିମ୍ବା ଉ ଉଁ ଦୋଳ ପୂର୍ଣ୍ଣିମା ହଉ
ଆଜ୍ଞା।
ଆଉ କିଛି କିଛି କିଛି କିଛି ଇ ଜାଗାରେ ଉଁ ଆମେ ପାଳନ କରୁଚେ ଯେ ଦଣ୍ଡ ଯାତ୍ରା। ସେ ବି ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଚି। ସେ ଦଣ୍ଡ ଯାତ୍ରାକୁ ନେଇ ଆ ମୁଁ
ହ୍ୟାଲୋ। ହ୍ୟାଲୋ।
ଆପଣଙ୍କର ମତାମତ କଣ?
ଏଆ ସାରେ ଦେଖନ୍ତୁ? ମୋର ବି ସେଇଆ ତ ଓଡିଆ ମାନେ ଆମ ପାଇଁ ପର୍ବ ହିଁ ସବୁ କିଛି ଏମିତିକି ପର୍ବପର୍ବାଣି ଆମର ସଂସ୍କୃତି ବି ଗୁଡ଼ା ଆମର ପରମ୍ପରା ପ୍ରତୀକ ହୋଇଛି। ଆଉ ଆମ ଜୀବନ ରେ ଏଇଟା ବହୁତ କିଛି ଆନନ୍ଦ ବି ଆଣିଦିଏ ଉତ୍ସାହ ଆଣେ। ଆଉ ଗୋଟେ ଏମିତି ବି ହୁଏ ଆମେ ବହୁତ ଦୂର ଦୂରରେ ଥିଲେ ମଧ୍ୟ ଗୋଟେ ଏକା ତାର ଯେମତି ଏକା ତାର ଗୋଟେ ବାର୍ତ୍ତା ବି ନେଇକି ଆସେ। ନା ଏଇ ପର୍ବପର୍ବାଣୀ ଅଛି ବୋଲି ଭାବିକି ଆମେ ଯେତେ ଦୂରରେ ଥିଲେ ହି ମଧ୍ୟ ସମସ୍ତେ ଏକାଠି ହେଇକି ରହୁ। ତ ଏଇ ସବୁ ଜିନିଷ ପର୍ବପର୍ବାଣୀ ଆସେ ଆଉ ଯେମିତି ଆମର ଯୋଉ ଓଡିଶି ସାରେ ଜାଣିଥିବେ ସବୁଠୁ ହଁ ବଡ ପର୍ବ ମାନୁ ଆମେ ମାନେ ରଥଯାତ୍ରା। ଯୋଉ ଜିନିଷ କି ଆମେ ଓଡିଶାରେ ସେଇ ଚାରି ଧାମ ଭିତରୁ ଗୋଟେ ଧାମ ର ଯାଏ ଆଠୁ ତ ଘର କଥା କିଛି ନଥାଏ ଆପଣ ତ ଏରା ଜାଣିଥିବେ।
ହଁ ଆଗୁକୁ ବି ରଥଯାତ୍ରା ଆସୁଛି ଜୁଲାଇ ମାସ ଦଶ ଅଁ ଦଶ ତାରିଖ ରଥଯାତ୍ରା ଆସୁଛି
ଆଜ୍ଞା ଆଜ୍ଞା।
ଏଇଟା ସାରା ବିଶ୍ଵରେ ପ୍ରସ୍ତୁତି ଲାଭ କରିଛି।
ଆଜ୍ଞା ଆଜ୍ଞା ସ ସେ ତ ଖାଲି ଓଡିଶାର ନୁହଁ ସେ ବିଶ୍ଵ ପ୍ରସିଦ୍ଧ୍ୟ ସେ।
ହୁଁ ଏଟା ମାତ୍ର ତେକେ ଓଡିଆ ଙ୍କ ପାଇଁ ଏଇଟା ଗର୍ବ ଆଉ ଗୌରବର ବିଷୟ।
ତେ ମାନେ ଉଁ ପ୍ରିୟ ପର୍ବ କଣ ରୁହେ? ଆପଣ ତ ବାର ମାସରେ ତ ଜାଣିଥିବେ ତେର ପର୍ବ ଦେହୁଚ କିଛି ନା କିଛି ସମସ୍ତଙ୍କର ଗୋଟେ ପ୍ରିୟ ପର୍ବ ଥାଏ ସେମିତି କୋଉ ପର୍ବଟା କୁ ଅଧିକା ଭଲ ଲାଗେ ଆ
ଆ ସେ ସେ ସେମିତି ତ ଦେଖିବାକୁ ଗଲେ ରଜ ପର୍ବଟା ସମସ୍ତଙ୍କ ପାଇଁ ଏଁ ଗୋଟେ ଆନନ୍ଦ ଉତ୍ସ ଉତ୍ସାହର ପର୍ବ ରହିଥାଏ। ରଜ ପର୍ବ ଆଉ ସେଇଟା ମୋର ବି ପ୍ରିୟ। କାହିଁନା ଗୋଟେ ଚାଷୀ ଟେ ଚାଷ କରୁଥାଏ ତାର ଏ ଗୋଟେ ରଜ ମଉଜ କରନ୍ତି ଏ ଶସ୍ୟ ଅମଳ ହେଲା ପରେ ଖୁସି ମନାନ୍ତି।
ସେଇ ଆପଣ ଯା କହିଲେ ଯେ ରଜ ପର୍ବ କିନ୍ତୁ ମାନେ କହିବାକୁ ମତେ ଲାଗେ ଯେ ଝିଅ ମାନଙ୍କ ଝିଅ ମାନେ ଯେତିକି ସେଇ ଜିନିଷ ଟା ପାଳନ କରନ୍ତି ପୁଅ ମାନେ ତ କରନ୍ତିନି ତାଙ୍କର କେମିତି ରଜ ପର୍ବ ଟା ଅଧିକ ଭଲ ଲାଗେ
ଉଁ ନାଇଁ ଆମର ଏଇଟା ଭୁଲ୍ ଅ ଚିନ୍ତାଧାରା ଏଁ। କିମ୍ବା ଆମ ମନରେ ଗୋଟେ ଭୁଲ୍ ଭାବନା ରହିଛି ପୁଅ ମାନେ କରନ୍ତି ନାଇଁ ବୋଲି ନାଇଁ ନାଇଁ। ର ଉଁ ରଜ ପାଇଁ ଝିଅମାନେ ବି ଯେତିକି କରନ୍ତି ପୁ ପୁଅମାନେ ବି ସେତିକି କରନ୍ତି। ଏ ଝିଅ ମାନେ ତାଙ୍କର ପର୍ବ ପାଳନ କଲେ ପୁଅ ମାନେ ଯୋଉ ଖୁସି ମଜାମସ୍ତି କରନ୍ତି ଅନ୍ୟ କୋଉ ରଜରେ ଏମିତି ଅ ଅନ୍ୟ ଅନ୍ୟ କୌଣସି ପର୍ବରେ ସେଇ ଉଁ ଖୁସିର ମୁହୂର୍ତ୍ତ ପ୍ରାୟ ବୋଧେ ଏ ସେମାନେ ପାଇ ପାରନ୍ତିନି।
ଆଜ୍ଞା।
ହୁଁ।
ହୁଁ ଆପଣଙ୍କ ଚିନ୍ତାଧାରା ବି ବହୁତ୍ ସୁନ୍ଦର। କାହିଁକି ନା ଏବେକା ସମୟରେ ତ ବହୁତ୍ ଜଣ ଅଛନ୍ତି ଯୋଉମାନେ କି ନା ଇଏ ତ ଝିଅଙ୍କ ପର୍ବ ଆମେ କଣ କରିବୁ ସେଇ ତ ବହୁତ୍ ଜଣ କୁହନ୍ତି କିନ୍ତୁ ଆପଣଙ୍କ ଚିନ୍ତା ଧାରା ବହୁତ୍ ଭଲ ଲାଗିଲା।
ଆମର ଓଡିଶା ଭଳି ରାଜ୍ୟରେ ପୁଅ ଝିଅ ଭିତରେ ବି ବେଶୀ କିଛି ତଫାତ୍ ନଥାଏ। ଆଉ ମାନେ ଗୋଟାଏ ସାନ ଭଉଣୀ ଟେ କି ବଡ ଭଉଣୀ ଟେ ରଜରେ ସଜ ହେଲେ ବଡ ଭାଇ କି ସାନ ଭାଇ ଉ ଏ ତାଠୁ ସେ ଅଧିକ ଖୁସି ହେଇଥାଏ।
ଆଜ୍ଞା ଇଏ ତ ଆପଣଙ୍କ ଭଉଣୀଙ୍କର ସୌଭାଗ୍ୟ। ଯେ ଆପଣଙ୍କର ଏତେ ସୁନ୍ଦର ଚିନ୍ତାଧାରା ଆପଣଙ୍କ ଭୁଉଣୀକୁ ନେଇକି।
ଏଇଟା ସମସ୍ତ ମାନେ ସମସ୍ତ ଓଡ଼ିଆଙ୍କର ଏଇଟା ଚିନ୍ତାଧାରା। ଆପଣ ଏଥର ରଥଯାତ୍ରା ରେ ପୁରୀ ଯାଉଚନ୍ତି ନା ନାଇଁ?
ଆଜ୍ଞା।
ରଥ ଯାତ୍ରାରେ ପୁରୀ ଯାଉଛନ୍ତି ତ?
ସେଇଟା ତ ମୁଁ ଜାଣିନି କାହିଁକି ବହୁତ୍ ଭିଡ ରୁହେ। ଆଉ ଠାକୁରଙ୍କୁ ତ ସେଇ ସମୟରେ ଦେଖିବା ପାଇଁ। ସେତିକି ସୁଯୋଗ ବି ମିଳିପାରେନି ଯଦି ସେଇ ସୌଭାଗ୍ୟ ଥାଏ ତ ସୁଯୋଗ ମିଳେ। ସେଇଥିପାଇଁ ମୁଁ ସବୁବେଳେ ଯେତେବେଳେ ଠାକୁର ବାହାରେ ରୁହନ୍ତି। ରଥଯାତ୍ରା ପରେ ଆସି ଠାକୁର ବାହାରେ ରୁହନ୍ତି ଯେମିତି ସ୍ନାନ ପୂର୍ଣ୍ଣିମା। କେ ରହିଲା କି ଅଧର କଣ ରହିଲା। ସେଇ ସମୟ ଭିତରେ ଠାକୁର ବାହାରେ ରୁହନ୍ତି ତ ମୁଁ ସେ ସ୍ନାନ ସମୟରେ ଇଚ୍ଛା ପ୍ରକାଶ କରେ ଯେ ଯାଇକି। ଠାକୁରଙ୍କୁ ଦର୍ଶନ କରିକି ଆସିବି ତେବେ ର ଥ ଯାତ୍ରାରେ ଏତେ ଭିଡରେ ମୋର ସେଇ ସାହସ ହେଇପାରେନି। ଆପଣ?